ହାଲୋ, ହଁ ମ୍ୟାଡାମ ହଁ ନମସ୍କାର, ହଁ କଣ କରୁଛନ୍ତି?
ମୁଁ ଏଇଠି ବସିଛି ଆଉ ଆପଣ?
ମୁଁ ଏଠି ଗଡୁଚି ଆଉ ଆପଣଙ୍କୁ ବସିବାକୁ ଭଲ ଲାଗେ ନା, ଏମତି ମାନେ ଶୋଇବାକୁ ଅଧିକ ସମୟ ଭଲ ଲାଗେ, ନା ବସ ଆସିବାକୁ ନା ଚଲାବୁଲା କରିବାକୁ ଅଧିକ ସମୟ ଭଲ ଲାଗେ
ନାଇଁ ଅଧିକା ସମୟ ମାନେ ଶୋଇବାକୁ ଭଲ ଲାଗେନି ମାନେ, ମାନେ ସେତିକି ବାଧା ଲାଗିଲେ ମାନେ ନିଦ ଟା ମାଡିବ, ଅଟୋମେଟିକ
ନ ନିଦରେ ନୁହଁ, ମାନେ ଏମତି ଆମେ ନର୍ମାଲ ବସି ସେ ଅପେକ୍ଷା ଗଡିଆକୁ ଭଲ ଲାଗେ ନା, ଏମିତି ଶୋଇବାକୁ ମାନେ
ନାଇ ବେଶୀ, ହଁ, ବେଶୀ ଗଡିି ଦେଲେ, ମତେ ଭଲ ଲାଗେ। ମାନେ ବସିବାକୁ ଇଚ୍ଛା ହୁଏ। ମାନେ ଗରମ ବି ହଉଛି ନା, ଗରମ ବି ହଉଛି ଘରେ ରହି ବିି ହଉନି। ମାନେ ଗୁଳୁ ଗୁଳିଟା ହଉଛି, ବେଶୀ ବି ଖରା ନାହିଁ, ଅଳ୍ପ ଖରା ଅଛି।
ଖରା ହଉଥିଲା। କିନ୍ତୁ ମାନେ ଏଇ ଆଉ ଟିକେ ଟାଇମ ରୁ ମାନେ ଇଏ ହେଇଗଲା, ଆମ ଆଡେ ମାନେ ମେଘ ଟିକେ ପକେଇଲା, ତାପରେ ଏବେ ମେଘ ପାଗ ଟା ଅଛି ଖରା ହଉନି।
ଆମ ଆଡେ ମେଘ, ମାନେ ବର୍ଷା ଆଜି ହେଇନି ଟୋଟାଲି କିନ୍ତୁ ଟିକେ ଖରାପ ମାନେ ପଡିଛି ଆଉ ଟିକେ ଟିକେ ଆଉ।
ନା ଆମ ଆଡେ ବର୍ଷା ଉଠେଇଲା, ଏ ମାଟି ବି ଓଦା ହେଇନି ଟିକେ ନାକୁ ପକେଇଦେଲା ତାପରେ ଆଉ ବର୍ଷା ନାହିଁ, ତାପରେ ଖାଲି ଗୁଳୁଗୁଳି, ଗୁଳୁଗୁଳି ହଉଛି ଜୋରିଆ।
ହଁ ଯେହେତୁ ପ୍ରଭୁ ହେଇନେ ଇଏ କରିବେ ତାପରେ ତ ମଣିଷ ସବୁ କାହାର ଜର ଥଣ୍ଡା ଗରମ ହ ଗରମ ବି ହବ।
ହଅ ହୁଁ ତାପରେ ଆପଣ ଜାଣିଛନ୍ତି ଠାକୁରଙ୍କ ଯୋଉ ଜର ହୁଏ ସେ କୋଉ ମେଡିସିନ ଖାଉଛନ୍ତି ଜାଣିଛନ୍ତି?
ମେଡିସିନ ନୁହଁ ତାଙ୍କର ତେଲ ଅଛି। ମାନେ ସେ ତେଲ ନା ମୋର ମନେ ଥିଲା, ଆର ବର୍ଷ ଯେବେ ଦେଖିଥିଲି ମାନେ ଜୟ ଜଗ୍ନନାଥ ଚାନେଲରେ ଏବେ ଆଉ ମନେ ହିଁ ନାହିଁ ମାନେ ତାଙ୍କର କିଛି କେତେ ପ୍ରକାର ତେଲ ଅଛି, ହଁ ଚେରମୂଳି ଥାନ୍ତି ଆଉ ତେଲ ବି ଅଛି ସେ ମାନେ ତିଆରି ହେଇଥାଏ, ସେ ତେଲକୁ ମାଲସ କରିଥାନ୍ତି ମାନେ ଚଇତାପତି ସେବକମାନେ, ତାଙ୍କର ଜାଣିଛନ୍ତି ଆପଣ ଛୋଟ ଛୋଟ ତାଙ୍କ ପିଲାମାନେ ବି ଆସନ୍ତି ସେବା କରିବା ପାଇଁ। ମାନେ ସେମାନେ ବି ସେବା କରନ୍ତି, ତାଙ୍କ ତାଙ୍କ ପିଲାମାନେ ମଧ୍ୟ ବି ଆସନ୍ତି ମାନେ ଚାରି ପାଞ୍ଚ ବର୍ଷ ହେଇଗଲେ ସେ ତାଙ୍କ ପିଲାମାନଙ୍କୁ ବି ଆଣନ୍ତି ସେବା କରିବା ପାଇଁ, ଠାକୁରଙ୍କର ସେବା କରନ୍ତି ମାନେ ଭାବିଲେ ସେ ମାନେ ଭାଗ୍ୟ ମାନେ ବହୁତ ମାନେ ବଡ ଆଉ ସେମାନେ ଭଗବାନଙ୍କର ସେବା କରୁଛନ୍ତି।
ପାଖରେ ପୁଣି। ଆମ ପାଖରେ ଦେଖିବା ସାତ ସ୍ୱପ୍ନ ହେଇଯାଉଛି, କିନ୍ତୁ ସେମାନେ ପରା ପାଖରେ
ମାନେ ପ୍ରଭୁଙ୍କୁ ପ୍ର-ପ୍ର କଣ ମାନେ ଛୁଇଁକି ସେବା କରୁଛନ୍ତି, ହଁ।
ହ ଆମ ଗାଁ କୁ କହିଲେ ଆମକୁ ଦେଖି ଆସ। ଆମେ ଦେଖିବା ସାତ ସ୍ୱପ୍ନ ହେଇଯାଉଛି।
ହଁ ମ୍ୟାଡ଼ମ୍। ଆଗରୁ ତ ଥିଲା ମାନେ ଭଗବାନଙ୍କୁ ଯାଇ କୋଳେଇ କୋ, ମାନେ ମାନେ ଆଉ ଏବେ ଆଉ ନାହିଁ ମାନେ ଭଗବାନଙ୍କୁ ଆଉ ନିହାତି ଆଗରୁ ଥି
ଏବେ ମାନେ ଓ ହଁ ସମସ୍ତେ ଛୁଇଁ ପାରୁଥିଲେ, ଏବେ ଆଉ କେହି ଛୁ ଇବା ରଥଯାତ୍ରା ଦେଖିବେ ସମସ୍ତେ ଟାଣି ପାରୁଥିଲେ। କିନ୍ତୁ ଏବେ ଯେତେ ପାପ ବଢୁଛି
ହଁ। ତାପରେ ବି ଏଇ ଯୋଉ ପ୍ରଭୁଙ୍କୁ କଣ ପାଇଁ କହିଲେ ତାଙ୍କୁ ଆଉ ଛୁଇଁବାକୁ ଇ ଦୋଉ ନାହାନ୍ତି ମାନେ ପ୍ରଭୁଙ୍କୁ ଯୋଉ ଯୋ ଭକ୍ତ ମାନେ ଯୋଉ ସମସ୍ ଧଇଲେ ଭ ମାନେ ପ୍ରଭୁ ପ୍ରଭୁଙ୍କର କଣ ମାନେ ମାନେ ସମସ୍ତେ ଧରିବେ ନା ଏକା ବେଳକୁ ଯଦି ତମକୁ ସମସ୍ତେ ଏଇନା କେ ଏ ଇଏ କରିବେ ତାହେଲେ ତମକୁ କାଟିବ ନା ସବୁ ମାନେ ତାଙ୍କୁ ଦର୍ଜ ଦେହ ମୁଣ୍ଡ ତାଙ୍କର ଦର୍ଜ ବି ମାନେ ହେଲା ମାନେ ସିଏ ବି ତ ମାନେ କଣ ମଣିଷ କହିବାକୁ ଗଲେ ନା। ତା ଯେହେତୁ ସେ ବ୍ରହ୍ମ ଧାରଣ କରୁଛନ୍ତି, ତାଙ୍କର ବ୍ରହ୍ମ ଅଛି। ଆପଣ ଜାଣିଛନ୍ତି ଯେବେ ନବକଳେବର ର ହୁଏ ମାନେ କେତ ମାନେ ମାନେ କେତେ ବର୍ଷକୁ ଥରେ ହୁଏ?
ବାର ବର୍ଷକୁ ଥରେ।
ପୁଣି ମାନେ କଣ ପଡିଲେ ହୁଏ ଜାଣି
ଯୋଡା ଆଷାଢ ଯୋଡାସ ସଢ଼ ପଡିଲେ ହୁଏ ଯାଇକି।
ଆଉ ତାଙ୍କର ଯେତେବେଳେ ବ୍ରହ୍ମ ତାଙ୍କର ଯେତେବେଳେ ବ୍ରହ୍ମ ମାନେ ତାଙ୍କ ବ୍ରହ୍ମ ଯେତେବେଳେ ଚେଞ୍ଜ ହେଇକି ମାନେ ଆଉ ଗୋଟେ ଦାରୁରେ ମାନେ ପଶେ ମାନେ ର ରଖାଯାଏ ତ ସେତେବେଳେ ସବୁ ପଣ୍ଡା ମାନେ ଆଖିରେ ମାନେ ଇଏ ଭି-ଭିଡ଼ି ଥିବେ। ମାନେ ମାନେ ସେ ବ୍ରହ୍ମଟାକୁ ସେ ଦେଖିବେନି ଯାହା ଅନୁଭବ କରିବେ। ଯାହା ହାତରେ ଧରିକି ଆଣିକି, ମାନେ ଆଉ ଗୋଟେ ଦାରୁ ଭିତରେ ମାନେ ରଖିବେ। ସେତେବେଳେ କଣ କହିଲେ ମାନେ ସେଇ ଜାଗାଟା ପୁରା ଅନ୍ଧାର ଥାଏ ମାନେ ଲାଇଟ୍ ଫାଇଟ ସବୁ ଲିଭା ହେଇ ଯାଇଥାଏ, ତା ବ୍ରହ୍ମ ଆସିକି, ଆଙ୍କ ମାନେ ତାଙ୍କ ଦେହରେ ପଶିଥାଏ।
କ ମ୍ୟା ହାତରେ ଧରନ୍ତି କି ନାଇଁ ମୁଁ ତ ସେଇଟା ଜାଣିନି କିମ୍ବା ହାତରେ ଧରି ହୁଏନି ସେଟା ଅନୁଭବ କରାହୁଏ, ତାଙ୍କର ହୃଦୟ ବୋଲି ଯୋଉଟା ଅଛି, ସେଟାକୁ ହାତରେ ଧରିକି ରଖନ୍ତି।
ନା, ନା, ସେଇଟା ମାନେ ଯେହେତୁ ଆଣିକି ସିଏ ରଖିବେ ତ ଅନୁଭବ କରିବେ ନା, ଜିନିଷ ଟା ସିଏ ଦେଖି ପାରନ୍ତିନି? କିନ୍ତୁ ହଁ ମାନେ ଖାଲି ଅନୁଭବ କରିବେ। ନେଇକି ରଖିବେ।
ହୁଁ ହୁଁ
ଆଉ ତାଙ୍କର ଭୋଗ ମଧ୍ୟ ଯେତେବେଳେ ଲାଗେ ସେତେବେଳେ ସିଏ ତାଙ୍କ ମୁହଁରେ ତୁଣ୍ଡି ଭିଡି ଥାନ୍ତି। ମାନେ, ତାଙ୍କ ମାନେ, ତାଙ୍କ ପାଟିର ମାନେ ବାସ୍ନା କି, ମାନେ ତାଙ୍କ ସେଇ ଭୋଗଟାର ବାସ୍ନା, ସିଏ ଯେମତି ନ ଫାଷ୍ଟ ପ୍ରଥମେ ମାନେ ନ ଇଏ କରିବେ, ମାନେ ନ ଶୁ ଦେବେ, ତାଙ୍କ ପାଟିରେ ମାନେ ତୁଣ୍ଡି ଭିଡ ହେଥାଏ, ତା ତାପରେ ଯାଇକି, ଭୋଗ ଟା ନେଇକି ମାନେ
ହୁଁ, ତାପରେ ଆପଣ ଜାଣିଛନ୍ତି? ଯ ଠାକୁର ଭୋଗ ଯଦି ଖଣ୍ଡିଆ ନ ହେଇଥିବ, ସେଇ, ସେଇ ମାନେ ଭୋଗ ଆଉ ଖାଇ ହୁଏନି, ସେଇଟା ବି ମାନେ ବିଷ ହେଇଯାଏ।
ମାନେ, ମାନେ, କୌଣସି ଭକ୍ତ ଧର ମାନେ, ତାର କିଛି ଖଣ୍ଡିଆ ଖାବାର ହେଇଗଲେ ତ ରକ୍ତ ଛିଟା ପଡିଲେ ସେ ମାନେ ସେ ଭୋଗଟିକୁ, ମାନେ ପୋତା ହେଇଯାଇଥାଏ।
ଓ ହଁ ହଁ ହଉ ହଉିକ ଆଜ୍ଞା ହଁ କୁହନ୍ତୁ।
ମାନେ, ଯେତେବେଳେ -ମାନେ ଧର କୌଣସି ଭ
ମୁ ଗଲେ ଆଉ ଖ ଦେ ଗଙ୍ଗା ପତ ତାନ ମୋସଙ୍ଗ କରିଥା ହେ ହଁ କୁହନ୍ତୁ, ହଁ ତାପରେ ଆପଣ ଜାଣିଛନ୍ତି ନା? ମାନେ, ଭୋଗ ବି ମାନେ ଯଦି ଠାକୁର ନ ଖାଇବେ ବି ମାନେ ସେଇଟା ବିଷ ହେଇଯାଏ ବୋଲି।
ହଁ, ମାନେ କଣ କହିଲେ -ହଁ ଯେତେବେଳେ ବି ମାନେ ଧର, ନାଇଁ ଏଇଟା ମୁଁ ଜାଣିନି
ହୁଁ, କୁହନ୍ତୁ?
ଯେତେବେଳେ ମାନେ କଣ କହିଲେ -ଭୋଗ ଧର ତିଆରି ହେଇଛି ମାନେ କୌଣସି ମାନେ, ଭକ୍ତର କି ର ମାନେ ଗୋଡ ମାନେ ଖଣ୍ଡିଆ ଖାବରା କିଛି ହେଇଗଲା କି ରକ୍ତ ଛିଟାଡେ ପଡିଲା, ତ, ସେ ଭୋଗ ସବୁ ମାନେ ଯାଇକି ଆଉ ଆଉ ଲାଗିବନି, ମାନେ ଭଗବାନଙ୍କ ପାଖରେ ଆଉ ଲାଗିବନି। ସେ ସବୁ ମାନେ ମାଟିରେ ପୋତା ହେଇଯାଏ, ଧର ମାନେ କୌଣସି ଭକ୍ତଟେ ଯାଇଛି ଦର୍ଶନ କରିବାକୁ, ମାନେ ଭଗବାନ, ମାନେ ନିଆହା ହେଇକି ଯିଆ ହଉଛି। କି କଁ ମାନେ ସେଇ ବାଟ ଦେଇ ମାନେ ଜିଆ ହବ କି ମାନେ ତାର ଖଣ୍ଡିଆ ହେଇଗଲା ତ, ମାନେ ରକ୍ ଭକ୍ତ ମାନେ ବୋହିଲା କି କଣ? ମାନେ ଗୋଟେ ଭକ୍ତର ହେଲା କିଏ ଗୋଟେ ମଣିଷର ତାପରେ ସେ ଯଉ ଯଦି ବା ସେ ରକ୍ତ ଛିଟା ପଡିଲା, ତାହେଲେ ଯଦି ବା ସେ ବାଟେ ମାନେ ଭୋଗ ଯାଉଛି ତ ସେ ଭୋଗ କୁ ଆଉ ମାନେ ଭୋଗ ଲାଗିବନି। ଭଗବାନଙ୍କ ପାଖରେ ବୁଝିଲେ, ତାପରେ ସେ ଭୋଗଗୁରାକ ମାନେ ପୋତା ହେଇଯିବ ଏ ସବୁତିକ ପୋତା ହେଇ ଯେମାନେ ଭାବ ଷାଠିଏ ପୋଉଠି ଭୋଗ ଯୋଉ ହେଇଥିବ ହଁ ଷାଠିଏ ପୋଉଠି ଭୋଗ ଯୋଉ ହେଇ ସେରା ସବୁ ମାଟି ଭିତରେ ପୋତା ହେଇଯାଏ ପୁଣି ସାନି ସୋ ଧୁଆ ଧୋଇ ହବ, ତାପରେ ଯାଏଁ ଭୋ ଭୋଗ ହୁଏ, ତାପରେ ଯାଇ ପ୍ରଭୁ ଖାଆନ୍ତି, ଏମିତି ହିଁ ହୁଏ। ଏମିତି ତ ପ୍ରାୟତଃ ହୁଏନି। ହେଇଛି କିନ୍ତୁ ଏମିତି ହେଇଛି କେତେଥର।
ହଁ ହଁ। ତ ନାଇଁ ଏମିତି ପୋତା ହେଇଯାଏ, ବେଳେ ବେଳେ ବି ଠାକୁର ମାନେ ଯଦି ତାକୁ ଅଇଁଠା କରି କରି ନଥିବେ ସେ ଭୋଗକୁ ତାହେଲେ ସେ ଭୋଗ ବିିଷ ହେଇଯାଏ ତ ତାକୁ ପୋତା ହେଇଯାଏ ସେ ଭୋଗକୁ ବି।
ଆ
ବୁଝିପାରିଲେ ଏମିତି ହୁଏ ଭଗବାନଙ୍କର ମାନେ ନୀଳା ପୁରା ବିଚିତ୍ର। ଚିତ୍ରନୀଳା ତ ତାଙ୍କୁ ଯିଏ ବିଶ୍ଵାସ କଲା ସିଏ ହୁଁ। ହୁଁ ହୁଁ କୁହନ୍ତୁ।
ଆପଣଙ୍କ ଉପରେ ହିଁ ମାନେ ଇଏ କରେ ତ ଆପଣ ମାନିଲେ ମାନେ ଦେବତା ନ ମାନିଲେ ପଥର। ଆପଣ ଯଦି ମାନିବେ ଆପ
ଆଜ୍ଞା।
ଆପଣଙ୍କୁ ଆପଣ ଜାଣିବେ କି ଭଗବାନ ଅଛନ୍ତି ବୋଲି। ଆପଣ ଯଦି ନ ମାନିବେ ନାଇଁ। ଆଜିକାଲି ତ ପ୍ରାୟତଃ ଲୋକ ଆଜିକାଲି ମାନେ ଯେତିକି ବି ଲୋକ ବିଶ୍ଵାସ କରୁଛନ୍ତି ହଁ କୁହନ୍ତୁ।
ଆପଣ ଆଉ ଗୋଟେ କଥା ଜାଣିଛନ୍ତି ମାନେ ଯେତେବେଳେ ଠାକୁର ମାନେ ତାଙ୍କୁ ଜଣେ ଅଭିଶାପ ଦେଇଥିଲେ ଯେ ଏ ସେ ଲି ମାନେ ପିତା ଗଛରେ ହିଁ ତାଙ୍କର ଗଡା ହବ ମୂର୍ତ୍ତି।
ହଁ ହଁ ଏ ବିଷୟରେ ଜାଣିନି। ଡାକିଲୁ ପୁଣି ଚାଲିଗଲା।
ଅହଁ ଆଉ ଆପଣ ରାତିରେ କଣ ଖା?
ହ୍ୟାଲୋ ହଁ ମ୍ୟାଡାମ କୁହନ୍ତୁ ଏବିଷୟରେ ଜାଣିନି। ରାତିରେ ରାତିରେ ମାନେ ଦେଖାଯାଉ ରାତିରେ ଯାହା ହେଇଥିବ ଖାଇବି ଭାତ କି ରୁ
ଆପଣ ଜାଣିଛନ୍ତି ନା ଏଇ ଟାଇମ ରେ କାକେରା ପି ପିଠା ଆଉ ପୋଡ ପିଠା ସବୁ ଏଇ ଟାଇମ ରେ ଦେଖେ ପୁରୀରେ ଅଧିକ ପିଠା ପଣା ଏଇ ମାନେ ଏଇ ଟାଇମ ଏଇ ରଥଯାତ୍ରା ପରେ ପରେ ଯୋଉ ମାଉସୀ ମା ଗାଁ ମାନେ ମନ୍ଦିରକୁ ଯିବେ ପିଠା ଖାଇବାକୁ ସେଇ ଟାଇମରେ ବହୁତ ପିଠା ପଣା ହୁଏ ପୁରୀରେ।
ହଁ ମାନେ ଆପଣ ଜାଣିଛନ୍ତି ଆମେ ହେଲେ ଏତିକି ପିଠା ଜାଣିଛେ କିନ୍ତୁ ଆହୁରି ମଧ୍ୟ ପିଠା ଅଛି ଆମେ ତ ନାଁ ଜାଣି ନାହାନ୍ତି। ମାନେ ସେଠି ଯୋଉ ଯୋଉ ପିଠା ହଉଛି ଆମେ ତା ନାଁ ମଧ୍ୟ ଜାଣିନାହେଁ।
ଓହୋ।
ଆଉ ଜାଣିଛନ୍ତି ଆପଣ ମାନେ ଏଇଠି ଯେତେବେଳେ ଯାଇକି ତାଙ୍କ ମାଉସୀ ଘରେ ଯୋଉଠି ଦର୍ଶନ ଦିଅନ୍ତି ସେ ମଣ୍ଡପ ନାଁ କଣ ଜାଣିଛନ୍ତି? ଏଇଠୁ ଯୋଉ ଯାଇକି ତାଙ୍କ ମାଉସୀ ଘରେ ଯୋଉ ଦର୍ଶନ ଦିଅନ୍ତି ରହିକି। ସେ ମଣ୍ଡପ କଣ ଜାଣିଛନ୍ତି?
ଆଡ଼ପ ମଣ୍ଡପ।
ହଁ ସେବେ ସେଠି କେବେ ଦର୍ଶନ କରିଛନ୍ତି। ବହୁତ ବହୁତ ଭଲ ଲାଗେ। ସେଠି ଦର୍ଶନ କଲେ ମାନେ ସେଠି ହଁ ବହୁତ ମାନେ ବହୁତ ଭଲ ଲାଗିବ ନା
ହଁ ହଁ ତ ସବୁ ବର୍ଷ ତ ଯାଇ ହୁଏନି। ଯୋଉ ଯୋଉ ବର୍ଷ ଯାଇ ହୁଏ ସେଇ ବର୍ଷ ମାନେ ଧନ୍ୟ କୋଉ ବର୍ଷ ସ୍ନାନ ପୂର୍ଣ୍ଣମୀ କି ଯାଉଛୁ କୋଉ ବର୍ଷ ମାନେ ଠାକୁରଙ୍କର ଅ ଯୋଉ ଅଣସର ଘରେ ଥିବେ ଠାକୁର ସେଇ ବର୍ଷ ଯାଉଛୁ। କୋଉ ବର୍ଷ ରଥ ଯାତ୍ରା କୁ ଯାଉଛୁ। କୋଉ ବର୍ଷ ବାହୁଡା ଯାତ୍ରା କୁ ଯାଉ। ତ ସେମତି ଠିକ ନାହିଁ। ତ କେତେବେଳେ କୋଉ ବର୍ଷ କୋଉ ମୁହୂର୍ତ୍ତରେ ଯାଉ। ହଁ ସେଟା ଡୋରି ଲାଗେ ହେଲେ ଭଗବାନ ଡାକିଲେ ହିଁ ଆମେ ଯାଉଛେ ଆଉ କଣ ଆମେ ମନକୁ ତ ଯାଇପାରିବାନି ନା।
ହଁ।
ହଁ ଓ ହୋଉ ମ୍ୟାଡାମ୍ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଏବେ ରହିଲି।